ମୋ କଥା ତ ଆପଣଙ୍କୁ ଭଲ ଭାବରେ ଶୁଭା ଯାଉଛି?
ଆଜ୍ଞା, ଶୁଭିଛି।
ଆଜ୍ଞା ଆଉ ଆପଣ ଏଇନା କଣ କରୁଛନ୍ତି?
ଆ ମୁଁ ତ ବସିଛି, ଆପଣ କଣ କରୁଛନ୍ତି?
ଅ ମୁଁ ତ ଗଡିକି କଥା ହଉଛି।
ଆକ୍ଚୁଆଲି ସେମ୍ ହିଁ ଜିନିଷ ମୁଁ କରୁଛି।
ଓ ହୋ ହୋ ହୋ ଆଜି ସକାଳେ କେତେଟା ବେଳୁ ଉଠିଲେ?
ମୁଁ ଉଠିଲି ସାତ ଟାରେ।
ଓ ଏତେ ଜଲଦି ଉଠୁଛନ୍ତି ବହୁତ ଭଲ ଭଲ।
ନା ନା ମୁଁ ଡେରିରେ ଉଠେ।
ହୁଁ। ଓହୋ ହୋ ଆଉ ସକାଳୁ କଣ ବ୍ରେକ୍ ଫାଷ୍ଟ୍ ହେଇଛି?
ସକାଳୁ ବ୍ରେକ୍ ଫାଷ୍ଟ ହେଇଛି ରୁଟି ଆଉ ଛୋଲେ।
ୱାଉ ଏତେ ସୁନ୍ଦର ଖାଦ୍ୟ ଖାଉଛ ଡାକିବାର ନାଇଁ।
ଆରେ।
ଆଉ କଣ ଏଇଗୁଡା ଆମ ପାଇଁ ବହୁତ ସୁସ୍ୱାଦ ଖାଦ୍ୟ। କିନ୍ତୁ ଆମେ ସକାଳେ ଆଜି ଖାଇଛୁ ଆମ୍ବ ମୁଢି।
ଆ ରେଡ୍ଡୀ।
ଆପଣ କଣ ଜାଣିଛନ୍ତି ଆମ୍ବ ମୁଢି କଣ?
ଆପଣ କହିଥିଲେ ଥରେ ମତେ ଗୋଟେ ଦିନ। ମତେ ସେଇ ରେସିପି ଦେଇଥିଲେ।
ଓହୋ କହିଛି ତାହେଲେ ନା ଓହୋ ହଁ ମୁଁ ସେୟା ହିଁ ଖାଇଛି। ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆପଣଙ୍କର?
ହଁ ଆମ ଘର ତ ଘରେ ଭଲ ଅଛନ୍ତି ଆଉ କିଛି ଜଣ ବୁଲିବା
ଉୁଁ ଭୁଲି ଯାଇଥିଲି ସରି।
ହଁ ହଁ ହଁ ଇଟସ୍ ଓକେ ଆଉ ଆ ପଣ କହିଥିବା ଯୋଉ ଗାଳ୍ପିକ ଗୁଡିକ ଆମ୍ଭ ଜୀବନରେ। ବହୁତ ମାହାତ୍ମ୍ୟ ଆଡ଼ କରୁଛି।
ହି ହି ହି ହଁ ଯାହା ହଉ କାହାର ତ କାମରେ ଆସିଲା।
ହଁ ହଁ ତେଣୁ ଆଶା କରିବି ଆପଣ ଆଉ ଏକ କି ଦୁଇଟି। ଗାଳ୍ପିକ ଶୁଣାଇ ଆମ ଜୀବନକୁ ଆହୁକୁ ଆଗକୁ ନେଇଯିବେ।
ଲାଷ୍ଟରେ ବୋଧେ ମୁଁ ଶୁଣେଇଥିଲି ତତେ ବି ତ କିଛି ଶୁଣେଇ ସବୁବେଳେ କାଲି ମୁଁ ହିଁ। ଗାଳ୍ପିକ ଗୁଡ଼ା ସୁଣାଉଥିବି ତୁ ଗୋଟେ ଶୁଣା ଦେନ ଶୁଣେ ଏତିକି ଟିକେ ବେ ଦି ସେକେଣ୍ଡ ଯାଇ ଖାଲି ଗପୁତା ମୁଁ ଟିକେ ବ୍ଲୁଟୁଥ ଲଗେଇଦିଏ ସେ ଭିତରେ।
ଆରେ ରହ କାହିଁ ତୁ ବ୍ଲୁଟୁଥ ଟା ଲଗେଇବୁ କହିଲୁ। କାଇଁ ଏବେ ଶୁଭୁନି କି? ହାଲୋ।
ହଁ ଏବେ ଶୁଭିଲା।
ହଁ ହ ମତେ ତ ଏତେ କିଛି ଗପ ସାଙ୍ଗେ ସାଙ୍ଗ ମାଇଣ୍ଡ କୁ ଆସୁନି। କଣ କହିବି କୋଉ ଗପ ମୁଁ ବି ଜାଣିପାରୁନି। ଗୋଟେ ଆଇଡିଆ ଦେଲେ ସେଇ ଉପରେ ଗପ କହିବି।
ମାନେ ଆଇଡିଆ ଟା ମୁଁ ଦେବି ତ ମୁଁ ଗପଟା ଶୁଣେଇଦେବିନି।
ହଁ ସେଟା ଟିକେ ଗୋଟେ ଗୋଟେ, ଶୁଣେଇଦିଅ ମୋ ମାଇଣ୍ଡ କୁ କିଛି ଆସୁନି। ଆପଣ ପୁରା ଉଚ୍ଚ ଚିନ୍ତାଧାରା ଲୋକ ନା ମୁଣ୍ଡକୁ ସାଙ୍ଗେ ସାଙ୍ଗେ ପଳେଇ ଆସୁଛି।
ଆରେ ନାଇ ହୋଉ ହୋଉ ଶୁଣେ ଗୋଟେ ହେଲା। ମତେ ହସ ସ ଲାଗୁଛି କଣ ପାଇଁ କେଜାଣି?
ଏ ତୁ ହସନାରେ ମତେ ହସ ଲାଗିବ।
ହଉ ଶୁଣେ ଗୋଟେ ଗୋଟେ କାହାଣୀ ଚୋର ଆଉ ଘର ମାଲିକ ହେଲା, ରା-ହଁ ରା ରାତିରେ ଗୋଟେ ଚୋର ଘରକୁ ପସିଲା ସେ ଧୀରେ ଧୀରେ ସବୁ ଜିନିଷ ଗୁଡା ଖୋଜୁଥିଲା, ହଠତ୍ ଅନ୍ଧାରରୁ ଗୋଟେ, ମାନେ ଗୋଟେ ସାଉଣ୍ଡ ଟେ ଶୁବିଲା ତାକୁ ତ ସେ ସାଉଣ୍ଡରେ ଏଇଆ କହୁଥିଲା କି, ମାନେ ଜିଜେସ୍ ତମକୁ ଦେଖୁଛନ୍ତି। ହେଲା। ତ ସେ ଚୋର ଟା ଡରିଗଲା ସେ ଚାରିଆଡେ ଥିଲା କିନ୍ତୁ କେହି ନଥିଲେ, କିଛି ସମୟ ପରେ, ପୁଣି ଶେମ୍ ସାଉଣ୍ଡ ସୁବିଲା ତ ଚୋରଟା ଟର୍ଚ୍ଚ ଟର୍ଚ ଅନ୍ କଲା, ଦେଖିଲା ଗୋଟେ ଗୋଟେ ପକ୍ଷୀ ବସିଛି
ପକ୍ଷୀ ବସିଛି ହଁ।
ହଁ ତ ଚୋର ହସିକି କହିଲା ଓ ତୁ ମତେ ଡରଉଥିଲୁ ତୋ ନାଁ କଣ? ତ ସେ ପକ୍ଷୀ ଟା କହିଲା କି ମୋ ନାଁ ରାଜୁ। ତ ଚୋ- ଚୋର କହିଲା ରାଜୁ କେତେ ଅଜବ ନା। ତ ଟିଆ କହିଲା କି ମତେ ଯୋଉ ଲୋ କ ନାମ ଦେଇଛି ସେ ନିଜ କୁକୁର ର ନାମ ଯିଶୁ ରଖିଛି। ସେତେବେଳେ ପ ପଛରେ ଗୋଟେ ବଡ ବୁକୁର ଭଉ କରି ଡାକି, ମୁଁ ଜାଣିନି ଏଇଟା ଚାଟ୍ ଜି ପି ଟି ମତେ ଶୁଣେଇଲା ମତେ କିଛି ମୁଁ ନିଜେ ବୁଝିପାରୁନି ଏଇଟା କଣ?
ହାଁ ହାଁ। ହୁଁ।
ସରିଗଲା ଏଇଟା।
ସରିଗଲା? ହେଇ ତ ଶୁରୁ ହତେ ହି଼ ଖତମ ହୋଗେୟା।
ଲେଖା ହେଇଛି ଏଇ କାହାଣୀ କ ସେଇଟା କିଛି ଲେଖା ହେଇନି।
ଓହୋ। ଆହା ଭଲ ଭଲ ଗପ କହୁଛନ୍ତି ଆପଣ। କିନ୍ତୁ ମୋ ମାଇଣ୍ଡ କୁ ଏମିତି କିଛି ଗପ ଆସୁନି। କିଛି ଯୋକ୍ ଫୋକ୍ ଜାଣିଛ ଯଦି କହିବେ?
ଆ ଟିକେ କହୁଛି ରହ, କଣ କହିବି? ଗୋଟେ ଉଁ ଦି ଗୋଟେ ଦିନ ଗୋଟେ ବା ଗୋଟେ ଗୋ କଣ ଖାଇଛି ଗାଧୁବାଘ ଦିନେ ଗୋଟିଏ ଗାଧୁ ଲେଖା ହୋଇଛି ହେଲା ଗୋଟେ ଦିନେ ଗୋଟେ ଗାଧ ବାଘକୁ କହିଲା ଘାସ ର ରଙ୍ଗ ନୀଳ। ବାଘ କହିଲା ନା ନା ଘାସ ଘାସର ରଙ୍ଗ ସବୁଜ। ତ ତାଙ୍କ ଭିତରେ ଝଗଡା ହେଲା ସିଏ ନ୍ୟାୟ ପାଇଁ ଜଙ୍ଗଲର ରାଜା ସିଂହ ପାଖକୁ ଗଲେ।
ହୁଁ।
ଗାଧ କହିଲା କି ମହାରାଜ ଘାସର ରଙ୍ଗ ନୀଳ ନୁହେଁ କି? ସିଂହ କହିଲା ହଁ ନୀଳ। ଗାଧ ଖୁସି ହେଇକି ଚାଲିଗଲା। ତାପରେ ସିଂହ ବାଘକୁ ଗୋଟେ ଗୋଟେ ଦିନରେ, ଦିନରେ ଶାସ୍ତି ଦେଲେ। କହିଲେ କି ବାଘ ଆଶ୍ଚର୍ଯ୍ୟ ହୋଇ କହିଲା ମହାରାଜ ଆପଣ ଜାଣନ୍ତି ଘାସ ସବୁଜ। ତାହେଲେ ମତେ ଶାସ୍ତି କାହିଁକି? ସିଂହା ହସି ସିହଁ କହିଲା, ଶାସ୍ତି ଏଥିପାଇଁ ନୁହେଁ ଯେ ତମେ ଭୁ- ତମେ ଭୁଲ୍ ଶାସ୍ତି ଏଥିପାଇଁ ଯେ ତୁମେ ଗାଧୁ ସହିତ ବାଦ ବିବାଦ କରି ନିଜ ସମୟ ନଷ୍ଟ କଲ। ତ ଶିକ୍ଷା ଏଥିରୁ ଏହାୟ ହଉଛି, କି ସବୁ ଲୋକଙ୍କ ସହିତ ତର୍କ କରିବା ଦରକାର ନାହିଁ। କେତେକ ଲୋକଙ୍କୁ ବୁଝାଇବା ଠାରୁ ଚୁପ୍ ରହିବା ଅଧିକ ବୁଦ୍ଧିମାନ କାମ।
ଓହୋ ଯା ହଉ ମୁଁ ଆଜି ଗୋଟେ ବହୁତ ଭଲ ଜିନିଷଟେ ଜାଣିବା କୁ ପାଇଲିି। ଏଇଟା ଗଧ ଗଧ ଗାଧୁ ନୁହଁ।
ସିଏ କଣ ଗାଧୋ ଲେଖିଛି ମୁଁ ଜଣିପାରୁନି ଇଟା
ହଁ ସିଏ ବା କହିଲା ତମେ କାହିଁକି ସିଂହ ଯୋଉ କହିଲାନି ତମେ କାହିଁ ସେଇ ଗଧ ସହିତ ତମେ ବାର୍ତ୍ତାଳାପ କରୁଥିଲ କାଇଁ ସେ ଗଧ ଗଧ
ହୁଁ।
ହଁ ଆଉ ଚାଟ୍ ଜି ପି ଟି ରୁ ମାରି କୁହା ହଉଛି ଆଉ ହଁ କୁହ କୁହ।
ତିନିଟା ମିତ୍ର ଆଉ ଭାଲୁ ହେଲା ତିନି ଜଣ ସାଙ୍ଗ। ଅ ଜଙ୍ଗଲ ଦେଇକି ଯାଉଥିଲେ ହଠାତ୍ ସେମାନେ ଙ୍କ ସାମ୍ନାରେ ଗୋଟେ ବଡ ଭାଲୁଟେ ଆସିଗଲା ଗୋଟେ ପସ୍ ସାଙ୍ଗ ତୁରନ୍ତ ଗଛ ଉପରକୁ ଚଢିଗଲା ସେକେଣ୍ଡ ସାଙ୍ଗ ମରି ଯାଇଥିବା ଭଳି ଭୂଇଁରେ ପଡିଗଲା। ଏକ୍ଟିଙ୍ଗ କରିକି ଥାର୍ଡ଼ଟା ଶାନ୍ତ ଭାବରେ ନିଜ ଜୋତା ପିନ୍ଧିବାକୁ ଲାଗିଲା। ଫସ୍ଟା ମାନେ ଚିତ୍କାର କରି କହିଲା ଆରେ ପାଗଳ ଭା ଭାଲୁ ଠାରୁ ତୁ ଦୌଡି ପାରିବୁ ନାହିଁ ଥାଡ୍ ସାଙ୍ଗ କହିଲା ମତେ ଭାଲ ଠାରୁ ତେଜ ଦୌଡିବାକୁ ପଡିବ ନାହିଁ ମତେ କେବଳ ତୁମେ ଦି ତୁମେ ଦୁହେଁ ଠାରୁ ତେଜ ଦୌଡିବାକୁ ପଡିବ ଶିକ୍ଷା ଏଇଥିରୁ ଏଇଆ କି କେତେକ ଲୋକ ସମସ୍ୟାର ସମାଧାନ ହୁ ନିଜକୁ ବଞ୍ଚେଇବାର ଉପାୟ ଖୋଜନ୍ତି। କଣ ବା ଜାଣିବନି କଣ
ଉଁ କଣ ଲେଖା ହେଇଛି ଶିଖ୍ୟାଟା ଆଉଥରେ ପଡିଲୁ?
କେତେକ ଲୋକ ସମସ୍ୟାର ସମାଧାନ ନୁହେଁ ନିଜକୁ ବଞ୍ଚେଇବାର ଉପାୟ ଖୋଜୋନ୍ତି।
ହଁ ହଁ ମାନେ ଲୋକ କଣ କରନ୍ତି ପ୍ରୋବ୍ଲେମ ଉପରେ ସବୁବେଳେ ଫୋକସ କରନ୍ତି। ସଲୁସନ ଉପରେ ନୁହଁ, ତା ମିନିଂଟା ହଉଛି ଇୟା। ହଁ, ଭଲ କଥା ଭଲ କଥା। ବଢିଆ, ରର ମତେ ଖରାପ ଲାଗୁଛି, ତୁ କଣ ଖାଲି କହି ଚାଲିଛୁ ମୁଁ କିଛି କହିପାରୁନି, କଣ କହିବି ମୋ ମାଇଣ୍ଡ ରୁ କିଛି ଆସୁନି। ର ତୁ ଗୋଟେ କହୁଥା ଏତିକି ସମୟରେ ମୁଁ ଟିକେ ଯୋଗାଡ଼ କରୁଛି। ଆ ଆଉ ଗୋଟିଏ ଛୋଟଟେ କହୁଥା ଏତିକି ସମୟରେ
ହୁଁ, କ
ଓହୋ। ହଁ, କହ ମୁଁ ଗୋଟେ ଛୋଟଡେ କହ, ମୁଁ ଯୁଗାଡ ଗୋଟେ କରିଦଉଛି ତାପରେ କହିବି।
ତୁ ଟିକେ ଦି ମିନିଟ ଯାଇ କଣ ଗୋଟେ କହୁଥିଲୁ, ମିସ ମାନେ ଦି ସେକେଣ୍ଡ ପାଇଁ।
ଓହୋ ଓକେ ଓକେ ଠିକ ଅଛି। ଆଉ, ତମ ଘରେ କିଏ କିଏ ସବୁ ଲୋକମାନେ ବାସ ବାସ କରୁଛନ୍ତି।
ବାସ ବାସ କରୁଛନ୍ତି ଆଉ।
ହୁଁ, ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଛେନା। ଶୁଣେ, ଶୁଣେ ହା କହୁଛି କହୁଛି ହେଲା ଡାକ୍ତର ଆଉ ରୋଗୀ ହେଲା। ଗୋଟେ ଗୋଟେ ରୋଗୀ ଡାକ୍ତର ପାଖକୁ ଗଲା। ରୋଗୀ କହିଲା କି, ଡାକ୍ତର ବାବୁ ମୋର ମନେ ରହୁନି, ଡାକ୍ତର କହିଲା କି କେବେଠାରୁ ଏଇ ସମସ୍ୟା, ରୋଗୀ କହିଲା? କୋଉ ସମସ୍ୟା, ଡାକ୍ତର କହୁଛି ଆରେ ରୋଗୀ କହିଲ କି କିଛି କହିଲାନି ହସିଲା। ଡାକ୍ତର କହିଲା କି ଠିକ ଅଛି, ଫିସ୍ ହଉଛି ପାଞ୍ଚଶହ ଟଙ୍କା ରୋଗୀ କହୁଛି କାହିଁକି? ଡାକ୍ତର କହିଲା, ତମକୁ ବା କିଛି ମନେ ରହୁନି ତ ମୁଁ କଣ କରିବି, ତ ଏଥିରୁ ଶିକ୍ଷା ହଉଛି କେବେ, କେବେ ନିଜ ଦୁର୍ବଳତା କହିବା ପୂର୍ବରୁ ଟିକେ ଭାବିନବା କଥା। କିଛି ବି କହୁନି ଚାର୍ଟ ଗି ପି ଟି
ଆଁ।
କ କ
ହଁ, ହଉ ଶୁଣ ମୁଁ କହୁଛି ଗୋଟେ ଇଞ୍ଜିନିୟର କା ଜୁଗାଡ଼
ହୁଁ।
ଗୋଟେ ଥର କଣ ଏକ ବାର କ୍ୟା ହୁଆ ସରି ହିନ୍ଦୀ।
ଗୋଟେ ଓଡିଆରେ କହିବା ର ଅଛି
ହଁ, ହ ଗୋଟେ ଥର କଣ ହେଇଛି, ସାନ୍ଟା ତାର ନୂଆ କାର ନେଇକି ମେକାନିକ ପାଖକୁ ଗଲା। ସାନ୍ଟା କହିଲା ୟାର୍, ଏ କାର୍ ଟା ଷ୍ଟାର୍ଟ ହଉନି। ତେଣୁ କଣ ଟିକେ ଦେଖିକି କରିଦେଲୁ, ତାପରେ ମେକାନିକ ତା ବନେଟ ଖୋଲିଲା। ଦି ମିନିଟ ଦେଖିଲା, ହାତଟା ବି ମରାମରି କଲା ଗାଡି ଷ୍ଟାର୍ଟ କଲା ମେକାନିକ କହିଲ ପାଞ୍ଚଶହ ରୁପୀୟା ଦେଲା, ସାଣ୍ଟା କହିଲା ଆବେ ଦି ମିନିଟରେ କଣ ପାଞ୍ଚଶହ ଟଙ୍କା, ଖାଲି ତ ତୁ ହାତ ହାତୁଡ଼ା ମାରିଲୁ ନା, କଣ ହାତୁଡ଼ା ମାରିବାର ପାଞ୍ଚଶହ ଟଙ୍କା ତାରେ ସେ ମେକାନିକ କହିଲା ହାତୁଡା ମାରିବାର ପାଞ୍ଚ ଟଙ୍କା। କା ମାର ନା ହୋ ଜେ ଏ କଣ ଲେଖିଛି ଏଟା ମୁଁ ବୁଝିପାରୁନି। ସେଟ ଇ ଲଜ ଜିନିଷା ଲେଖିଛି। ଛାଡ ଆଉ ଗୋଟେ ଶୁଣୁ ଇଣ୍ଟରୁ ସେ ଗୋଟେ ଏଚ ଆର ଥିଲା ସେ କହିଲା ତମକୁ ଘୁଷା କେତେବେଳେ ଆସେ, ସେ ଲଡକା ଟା କହିଲା ଯେତେବେଳେ ମୁଁ ଶାନ୍ତ ବସେ। ଆଉ କିଏ ମତେ ପଚାର କିି ତମକୁ କେତେବେଳେ ଭୂଷା ଆସେ ସେତେବେଳେ ମତେ ମାନେ ରାଗ ଲାଗେ ତାପରେ ଏଚ ଆର କହିଲା ଆପଣ ସିଲେକ୍ଟେଡ଼ ହେଇଗଲେ ଆପଣ।
ହୁଁ।
ବସ୍କୁୁ କେବେବ ଚାହିଁଲେ ବି। ଲୋକ ଦେଇପାରିବେ କଣ ସେ ଲେଖିଛି। ତାପରେ ଲଡକା ଟା କହିଲା ତାହେଲେ ସାଲରୀଟା। କେବେ ମିଳୁଛି ତାପରେ ଏଚର କହିଲା ଯେବେ ତୁମେ ଶା ତ ହେଇ ବସିବ ଏଇଟା କଣ ଯୋଉ। ହୁଛି ଏ ଭସା ଲାଗୁନି ମତେ ହଁ କ ତୁ କ ତୁ ଭଲ ଭଲ କହୁଛୁ।
କିଛି ନାହିଁ ମୁଁ କହିଲି କି ମୋର ଟିକେ ଟାଇମ ହେଇଲେଣି।
ଓହୋ ର ର ର ର ହଁ ଆପଣ ସାଙ୍ଗ। ଖାଇ ବହୁତ ଭଲ ଲାଗିଲା ତେଣୁ ମୁଁ ରଖୁଛି।
ଆଜ୍ଞା
ଆଜ୍ଞା ଆଜ୍ଞା।